ହାଲୋ।
ହାଲୋ। ହାଲୋ। ହାଲୋ। ହାଲୋ
ହାଲୋ।
ମ୍ୟାଡ଼ାମ ଜୟ ଜଗନ୍ନାଥ।
ହାଲୋ।
ମ୍ୟାଡ଼ାମ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ନା ଶୁଭୁନି ନା କଣ ସେତବେଳଠୁ ହାଲୋ ହାଲୋ ହଉଛି।
ଆଜ୍ଞା ଏଠି ନେଟୱାର୍କ ବୋଧେ ଇଏ ଅଛି ସେଥିପାଇଁ ଶୁଭୁନଥିଲା।
ଅ ହୋ ଆପଣଙ୍କର ବର୍ଷା ହଉଛି ଏଇନା?
ନା ବର୍ଷା ତ ଉଠେଇ ଅଛି ସେଇଥପାଇଁ ଟିକେ ନେଟୱାର୍କ ଇସ୍ୟୁ ହଉଛି?
କଲେଜ ବାହାରିକି ପଳେଇ ଆସିଥିଲି ମାନେ ଘରୁ ପଳେଇ ଆସିଥିଲି ସାଙ୍ଗ ଘରେଥିଲି। ମାନେ ବସ୍ ଅଛି ନା ଜଲଦି ଆମର ଟିକେ ଆଠଟା ଚାଳିଶରେ ବସ୍ ଅଛି ତ ଆଜି ଜଲଦି ଉ ଭାରି ପଡିଛି ଆଠଟା ଦଶ ରୁ ମାନେ ସବୁବେଳେ ପନ୍ଦର କୋଡିଏ ରୁ ଘରୁ ବାହାରେ କିନ୍ତୁ ଆଜି ଦଶରୁ ବାହାରିକି ପଳେଇ ଆସିଲି ସାଙ୍ଗ ଘରକୁ।
ଆଜ୍ଞା ଏ ସାଙ୍ଗମାନେ ବାହାରି ଥିଲେ କି?
ନାଇଁ ନାଇଁ ମୁଁ ଆଗୁ ମୋର ସବୁବେଳେ ଲେଟ୍ ହୁଏ ମୋ ସବୁଦିନେ ଲେଟ୍ ମୋ କୋଉ ଦିନ ଗୋଟେ ଶୀଘ୍ର ହବନି। କିନ୍ତୁ ଆଜି ଟିକେ ଶୀଘ୍ର ହେଇ ବାହାରି ଯାଇଥିଲି ସେ ତାଙ୍କ ଘରକୁ ଆସି ବର୍ଷା ବି ଉଠେଇଥିଲା।
ଆଜ୍ଞା ବଟାକୁ ମାନେ ରେସ୍ ରହୁଛି ନା ଧୀରେ ଧୀରେ?
ନା ନା ଆଉ ସେମିତି ମିଡିୟମ।
ଆଜ୍ଞା, ମାନେ ଭିଜି ଯିବେ ଯଦି ବର୍ଷାରେ ବାହାରିବେ ବାହାରୁକୁ?
ହଁ ହଁ।
ଆଜ୍ଞା। ଆପଣ କଣ ଖେଳ ଖେଳନ୍ତି ମାନେ ପୁଚି ଖେଳନ୍ତି କିମ୍ବା ଆଉ ଗୋଟେ ଅଛି ଯଉ ଇଏ ଖେଳ, କଣ ଖେଳନ୍ତି ଆପଣ?
ହଁ ପୁଚି ପୁଚି ତ ମୁଁ ଛୋଟବେଳୁ ଆଜ୍ଞା
ଏ ଆପଣ କଣ ଭଲ ଲାଗେ ଖେଳଥା?
ମତେ ସେମିତି ପ୍ରାୟ ମୋ ଇଛା, ମୋ ଇଛା, ଇଛା ହେଲେ ଖାଇବି ଇଛା ନ ହେଲେ ନାଇଁ।
ଆଜ୍ଞା, ଏଁ ଖେଳ ଭିତରେ ଆପଣଙ୍କୁ କଣ ଭଲ ଲାଗେ ମାନେ ଆପଣ ଯୋଉ ଝିଅ ପିଲାଙ୍କ ଖେଳ? ଏ ପୁଚି ଅଛି ଯୋଉ ଧାନ୍ଧୋଡ ଗୋଟେ ଅଖାଡିଆଁ ସ୍କୁଲ ମାନଙ୍କର ସବୁ ଖେଳିଥିବେ, ଏଇ ସବୁ ଖେଳ
ଓହୋ ହଁ ଆଉ ସେମିତି ପ୍ରାୟତଃ ସେମିତି ଆଉ।
ଆପଣଙ୍କୁ କଣ ଭଲ ଲାଗେ?
କଣ ଭଲ ଲାଗେ ମାନେ? ଏ ମତେତ ଆଜ୍ଞା କ୍ରିକେଟ ବହୁତ ପସନ୍ଦ। ତ ମୁଁ ଆମ ଗାଁ ଟିମରୁ ବି ଖେଳିଛି ମାନେ ବହୁତ ମାନେ ଆଜ୍ଞା ବହୁତ ଛୋଟବେଳୁ ବି ମୁଁ ଲ ହୁଏ ମୁଇ ଯାଇଛି ଖେଳତେ। ଆପଣ କଣ ଖାଇଛନ୍ତି ସକାଳୁ? ହାଲୋ ହାଲୋ। ହାଲୋ ଏ ଆପଣ କଣ ଖାଇଛନ୍ତି ସକାଳୁ? ଏ ମୁଁ ତ ଖାଇଥିଲି ଏ ରୁଟି ଖାଇଥିଲି, ତ ଅଣ୍ଡା ଭଜା ବି ଖାଇଥିଲି। ଆଜ୍ଞା।